ହ୍ୟାଲୋ?
ହ୍ୟାଲୋ?
ହ୍ୟାଲୋ?
କଣ କରୁଛନ୍ତି ଆପଣ?
ନମସ୍କାର ମ୍ୟାଡ଼ାମ।
ହଁ ନମସ୍ତେ, କଣ କରୁଛନ୍ତି?
ଏଇ ବସଥିଲି। ଆପଣ?
ହଁ ମୁଁ ବି ଏମିତି ବସିଛି। ରାତିର ଭୋଜନ ହେଇଗଲାନି?
ହଁ ରାତି ସିଲାଣି ଆଉ ଆପଣଙ୍କର?
ହଁ ମୋର ବି ରାତି୍ର ଭୋଜନ ସରିଲାଣି। କଣ ଥିଲା ଆପଣଙ୍କ ଭୋଜନ ରେ?
ଥିଲା ଆମର ରୁଟି ଡାଲମା।
ହୁଁ।
ଆଉ ଆପଣଙ୍କର?
ମୋର ଥିଲା ଆଜି ଭାତ, ଡାଲି ଆଉ ଚ କରଡ଼ ଆପଣ ଜାଣିଛନ୍ତି ନା କରଡ଼ ଆଳୁ ତରକାରୀ। ଆଉ ଚିପ୍ସ ଏସବୁ ଥିଲା।
ଆଉ ଆପଣ କେମିତି ଅଛନ୍ତି?
ମୁଁ ଭଲ ଅଛି। ଆପଣ ଭଲ ଅଛନ୍ତି କି?
ହଁ, ମୁଁ ବହୁତ୍ ଭଲ ଅଛି, ଘରେ ସମସ୍ତେ କେମିତି ଅଛନ୍ତି।
ଘରେ ସବୁ ବହୁତ୍ ଭଲ ଅଛନ୍ତି।
ଆଉ ଆପଣ କୁଆଡେ ବୁଲିିବାକୁ ଯାଇଥିଲେ?
ନାଇଁ ମୁଁ ଏବେ କୁଆଡେ ବୁଲିବାକୁ ପୁରୀ ହିଁ ଯାଇଥିଲି ଆପଣ କେବେ ଯାଇଛନ୍ତି ପୁରୀ?
ହଁ, ତ ଯାଇଛି ମୁଁ ଏଇ ତ ଦି ତିନି ମାସ ତଳେ ଯାଇଛି ଏମତି
ହଁ, ହଁ, ହଁ ହେଲେ ପୁରୀ ଆପଣଙ୍କୁ ଯିବା କେମିତି ଭଲ ଲାଗେ କି ଭଲ ଲାଗେନି?
ପୁରୀ ଯିବାକୁ ଭଲ ଲାଗେ ମାନେ ମତେ ପୁରୀ ମନ୍ଦିର କାହାକୁ ବା ଭଲ ନ ଲାଗେ ସେ ତ ମାନେ ଆମର ଜାଗା ଅଛନ୍ତି ଆଉ ସେଇଠାକୁ ଭଲ ଲାଗି ଯିବାକୁ।
ହୁଁ, ହୁଁ ଆଚ୍ଛା ଆଚ୍ଛା
ସମୁଦ୍ର କୂଳ ମାନେ କି ସମୁଦ୍ର କୂଳ ଯାଇକି ବସିବା ଆଉ ଠାକୁରଙ୍କ ପାଖରେ ବସିବା ଭଲ ଆଉ ଆପଣ
ହଁ, ମତେ ବି ଭଲ ଲାଗେ ଯେମିତିକି ପୁରୀ ଗଲେ ଦି ଦିନ ତିନି ଦିନ ରହିବା ରହିକି ବୁଲିବା ପୁରା କିଛି କିଛି ଦର୍ଶନୀୟ ସ୍ଥାନ ଯୋଉ ଅଛି ଜଗନ୍ନାଥଙ୍କର ଆଉ ଏସବୁ ଦେଖିବା ଭଲ ଲାଗେ।
ହଁ, ସେଇ ଭିତରେ ହିଁ ଠାକୁରଙ୍କର ସବୁ ଜିନିଷ ଗୁଡାକ ଅଛି ନା
ହୁଁ, ହୁଁ, ହୁଁ।
ମାନେ କୋଉଠି ରୋଷେଇ ହୁଏ, କୋଉଠି ତାଙ୍କ ଭୋଗ ମିଳେ ସବୁ ଜାଗା ଆନନ୍ଦ ବଜାର ନାଟ ମଣ୍ଡପ ହୁଏ, ରୋଷେଇ ତାଳ ସବୁ ଗୁଡାକ ଭଲ ଲାଗେ। ସେଇ ଭିତରେ ବି ବହୁତ ସାରା ଠାକୁର ଅଛନ୍ତି ନା ତାଙ୍କୁ ବି ଦର୍ଶନ କରିବାକୁ ଭଲ ଲାଗେ।
ହଁ, ତ ଆପଣ ପୁରୀ ଗଲେ କଣ କରନ୍ତି କଣ ମାନେ କିଛି କୁହନ୍ତୁ? ପୁରୀ ପୁରୀ ବିଷୟରେ କିଛି କୁହନ୍ତୁ।
ହଁ, ପୁରୀ ମାନେ ସେଠିକି ଯାଇକି ମୁ ସେଠି ରହୁ ଆଉ ତାପରେ ଠାକୁରଙ୍କ ସେଠି ତ ବହୁତ୍ ଲମ୍ବା ଧାଡି କରିବାକୁ ପଡେ, ବହୁତ୍ ସମୟ ପରେ ଦର୍ଶନ ହୁଏ। ଖାଲି ସେଇ ଗହଳି ଟାଇମ୍ ହିଁ ଟିକେ କଷ୍ଟ ଲାଗେ କିନ୍ତୁ ଯେତେବେଳେ ଯାଉ ଯାଉ ଠାକୁରଙ୍କର ତାଙ୍କର ନେତଟା ଦେଖୁ ଦେଖୁ ମନଟା ପୁରା ଖୁସି ହେଇଯାଏ। ମାନେ ତାଙ୍କର ବଡ ଦାଣ୍ଡରେ ପାଦ ପଡିଲା ମାନେ ମନ ପୁରା ଖୁସି।
ହୁଁ, ହୁଁ।
ହଉ ସେଥିପ ମାନେ ତାର ଯୋଉ ପ୍ରବେଶ ଦ୍ଵାରରେ ଠାକୁର ପ୍ରଥମେ ଜଗା ଅଛନ୍ତି ତାପରେ ସିନା ସେ ତାଙ୍କର ଭିତରେ ଅଛନ୍ତି କିନ୍ତୁ ପ୍ର ପ୍ରଥମେ ଯୋଉ ସେଇଠି ହିଁ ତାଙ୍କୁ ପ୍ରଥମେ ଦର୍ଶନ କରିକି ହିଁ ବେଶୀ ଖୁସି ଲାଗେ। ଆଉ ତାପରେ ତା ଚାରିପଟେ ଯୋଉ ଠା ଠାକୁର ଅଛନ୍ତି ଗଣେଶ ଠାକୁର ଅଛନ୍ତି, ଅମ୍ବିିକା ଦେବୀ ଅଛନ୍ତି, ଲକ୍ଷ୍ମୀ ଅଛନ୍ତି ସବୁ ଠାକୁର ତ ଅଛନ୍ତି ଓ ନାରାୟଣ ବି ଅଛନ୍ତି ସବୁ ଗୁଡାକ ଦର୍ଶନ କରିକି ଭଲ ଲାଗେ। ଆମେ ଯୋଉ ଯାଇଥିଲୁ ମୁଁ ଯାଇଥିଲି ଦି ମାସ ତଳେ ମାନେ ବହୁତ୍ ଭିଡ ଥିଲେ। ଆଉ ସେ ଗୀତରେ ବି ମାନେ ଏମିତି କିଛି ହେଇଛି ଯେ ମାନେ ଆମେ ଯାଉଥିଲୁ ରିକ୍ସାରେ ମାନେ ମୋ ଶାଢୀ ଟା ସେଠି ଲାଗିଗଲା ଆଉ କଣ ହେଇଚି କଣ ହେଇଚି ଜାଣିଛନ୍ତି ନା ପୁରା ମୁଁ ଆଉ ଜାଣିନି ଗୋଡେଇ ହେଇ ହେଇ ମାନେ ମୋ ବେ ପରେ-ପରେ ଲାଗି ତାପରେ ଏତେ ଜୋର ମୁଁ ପୁଣି ଆଉ ଥରେ ସେ ମାନେ ଯିଏ ଚଲଉଥିଲେ ସେ ମଉସା ଙ୍କୁ କହିଲି ମାନେ ସେ ବି ବଢିଆ ଲୋ ତାଙ୍କୁ ଶୁଭା ଯାଉନି, ତାପରେ ଟି କେ ସମୟ ପରେ ରାସ୍ତାରେ ଜଣେ ଯାଉଥିଲେ, ସିଏ ବି କହିଲେ ତାପରେ ମୁଁ ବି କହିଲି ତାପରେ ସେ ଅଟକେଇଲେ ଆଉ ଦେଖିଲେ ଏମ୍ତି ହେଇଚି। ଆଉ ସେ କହିଲେ କି ମାନେ ମୁଁ ଜାଣି ପାରିଲିନି, ମୁଁ କହିଲି ହଁ ଆପଣ ତ ଚଲଉ ସେ ଆଉ କେମ୍ତି ଜାଣିପାରିବେ। ତାପରେ କେମିତି ମାନେ ସେ ଭଗବାନଙ୍କ କୃପାରୁ ମାନେ ବେଶୀ କି ଛି ହେଇନି, ଆଉ-ଆଉ ଟିକେ ହେଇଥିଲେ ବହୁତ୍ ଜୋରେ ହେଇଯାଇଥାନ୍ତା। ମାନେ ମୋ କାନିରୁ ପୁରା ଚିରିଗଲା ସେ ଶାଢୀଟା ଆଉ କଣ ହେଇଥିଲା ଆମେ ପୁଣି ଟିକେ ଆଗକୁ ଯାଇକି ସେଟା ସେ ମଉସା ପୁଣି ଧୀରେ-ଧୀରେ କାଢି ଦେଲେ।
ଯାଇ ଥିଲେ ବୋଲି ଜଗା ହିଁ ବଞ୍ଚେଇଦେଲେ।
ଜଗା ହିଁ ବଞ୍ଚେଇଦେଲେ, ସତରେ ମାନେ ଲାଗେ ଭାବିଲେ ସେ ହିଁ ବଞ୍ଚେଇ ଦେଲେ, ତାପରେ ସେ ସାଇକେଲ୍ ଭିତରୁ କାଢିଲେ ଆଉ ପୁଣି ଟି କେ ବାଟ ଗଲୁ ମାନେ ପୁରା କଳା ହେଇଯାଇଥିଲା ସାଇକେଲ୍ ର ସବୁ ଇଏ ଗୁଡାକ ଲାଗି ଯାଇଥିଲା, ଆଉ ତା ପୁଣି କଣ କଲି ମାନେ ଗୋଟେ କଇଁଚି ଆଣିକି ଅଧାରୁୁ କାଟିଲୁ ଆଉ ସେଇ ଭିତରେ ବି ମାନେ ବହୁତ୍ କାନ୍ଦ ବି ଲାଗୁଥାଏ। କିନ୍ତୁ ଆଉ ଗୋଟେ ଖୁସି ବି ମନ ଭିତରେ ଆସୁଥାଏ। ଗୋଟେ ମାନେ ସକାରାତ୍ମକ ଜିନିଷଟେ ମନ ଭିତରେ ଆସିଥାଏ, ଯେ ହଁ ଭଗବାନ୍ ଆମକୁ ବଞ୍ଚେଇ ଦେଲେ। ମାନେ ଏତେ ବଡ ଗୋଟେ ହେଇଥାନ୍ତା ଅସୁବିଧା ସେ ସମୟରେ ଆଁ ତା ପରେ ଭାବିଲେ ନାଇଁ ଭଗବାନ୍ ଅଛନ୍ତି, ସିଏ ମୋର ବହୁତ୍ ବଡ ଜିନିଷଟା ଟାକୁ ଛୋଟରେ ତାକୁ ନେଇଗଲେ, ଆଉ ବଞ୍ଚେଇ ଦେଲେ।
ହଁ କିଛି ବଡ ଜିନିଷ ହବା ଆଗରେ ଛୋଟ ଜିନିଷ ଟା ହେଇଗଲା।
ତ ହେଇଗଲା ହଁ ଭଲ ହିଁ ହେଇଚି, ଆଉ ତାପରେ ଭଗ ବାନ୍ ମାନେ ଆମେ ତାପରେ ସେ ଲାଇନ୍ ରେ ଅ ମାନେ ଏମ୍ତି ଧାଡିରେ ଅଛୁ ସେଇ ଭିତରେ କଣ ହେଇଚି ଗହଳି ତ ହୁଏ, ମାନେ ପୁରା ତା ଦେଉଳ ଭି ଭିତୁରକୁ ପଶିଲା ବେଳକୁ ହିଁ ଆମେ ସେତେବେଳେ ଯାଇଥିଲୁ ପଶ୍ଚିମ ଦ୍ଵାରରେ। ଆଉ ଏପଟେ ଅଁ ମାନେ
ଗୋଟେ ଅସୁବିଧା ବି ହୁଏ, ଯୋଉ ଏତେ ଚାରି ଦ୍ୱାର ଖୋଲା ହେଲା, ଭଗବାନଙ୍କୁ ମାନେ ଯେତେବେଳେ ଆମେ ଦର୍ଶନ କରିବାକୁ ଯାଉଛନ୍ତି ନା କିଛି ଲୋକ ଥାଆନ୍ତି, ଯୋଉ ଆମ ସାଥିରେ ଥାଆନ୍ତି। ତ ଦର୍ଶନ ତ ଯଦି ଆପଣ ଦର୍ଶନ ପାଇଁ ଆସଚନ୍ତି। ତ ଏମିତି କେବେ ନାହିଁ ଯେ ଆମେ ଦର୍ଶନ ପାଇଁ ଆସିଚୁ ଫେରିକି ଯିବା। ଯଦି-ଯଦି ଜଗା ଚାହୁଁନି ତ ଫେରିକି ଯିବା। ଆଉ କେହି ବି ରଖିପାରିବେନି ହେଲା। ତ ଜଗା ଚାହୁଁଚି ବୋଲି ତ, ତା ଦାଣ୍ଡରେ ଆମେ ରହିଲେ। ତ କିଛି ଲୋକ ଅଛନ୍ତି କିଛି ଲୋକ ଅଛନ୍ତି। ମାନେ ଠେଲା ପେଲା ହେଇକି ଯୋଉଡା କି ବୃଦ୍ଧା ଲୋକଙ୍କୁ ବି ଠିକ୍ସେ ଦର୍ଶନ ପାଇଁ ଦିଅନ୍ତିନି। ହେଲା, ତାପରେ ପୁରୀରେ ବି ସେ ସୁବିଧା କରିବା କଥା ଅଛି। ଯୋଉ ଜଗନ୍ନାଥ ପେଇଁ, ଯୋଉ ଆସୁଛନ୍ତି ଯୋଉ ଗୋଟେ ଛୋଟ ପିଲା ହଉ। ଛୋଟ ପିଲା ଏ ସବୁ ଜାଣିବନି ନା ବୁଦ୍ଧା ଲୋକ ଏଇ ସବୁ ବୁଦ୍ଧା ଲୋକ। ବୋଉ କି ନହେଲେ ଗୋଟେ ମା ହୁଅନ୍ତୁ ଯୋଉ ବୟସ୍କ ମା ମାନେ। ତ ତାଙ୍କେ ବି ତ ଜଗ ଦର୍ଶନ ପାଇଁ ଯାଉଛନ୍ତି ତାଙ୍କୁ ବି ଭଲ ସୁବିଧା ହିଁ ଦବା କଥା। ଯେ ଏଇଟା ସୁବି ପୁରୀ ମନ୍ଦିର ଗୋଟେ ସୁବିଧା ନାହିଁ ଯେ। ଗୋଟେ ଭକ୍ତ ଗଲେ ତାର ନିଜ ମନ ଇ ମନରେ ପୁରା ଖୁସିରେ ଭଗବାନଙ୍କୁ ଦେଖି ପାରିବୁ କି ଜଣ ଯାଉଛନ୍ତି ବୃଦ୍ଧା ଲୋକ। ଲୋକମାନେ ବାହାରେ ଠିଆ ହେଉଛନ୍ତି, ଠିଆ ହେଉଛନ୍ତି ପଳେଇ ମାନେ।
ମାନେ ଏଇ ଗହଳି କୁ ଦେଖିକି ତାଙ୍କର ଭିତରେ ଭୟ ପଶିକି ଯାଉଛି। ଆମେ ଆଉ ପାରିବାବୁନୁ ନାହିଁ ଏମତି ଭାବୁଛନ୍ତି ଆଉ।
ହଁ। ତାଙ୍କେ ଉ ସେଇ ସବୁ ଗହଳି ଦେଖିକି ଫେରିଯାନ୍ତି ମୁଁ ଯେ ଏଇଥର ଯୋଉ ଯାଇଥିଲି। ତ ହୁଁ। ହେ ମୁଁ ଗଲି ଏଗାରଟାରେ ରାତି ଏଗାରଟା ଭିତରୁକୁ। ଅ ଗଲା ଆଡେ ବାହାରେ କଣ ଅସୁବିଧା। ଅସୁବିଧା କଣ ହେଇଛି ମୁଁ ଜାଣିନି ତ କବାଟ ପଡିଗଲା ବାରଟା ଯାଏଁ। ତ ଭିତରୁକୁ ଗଲା ଆଡୁ ଘଣ୍ଟେ ହେଇଗଲା ନାଇଁ ରାତି ରାତ୍ର ରାତ୍ର। ରାତ୍ର କାଳେ ହିଁ ମୁଁ ଯାଇଥିଲି। ଥିଲି ରାତିରେ କବାଟ ପଡିଗଲା ତାପରେ ମୁଁ ଦେଖିଲି ଯେ। ଯେତେବେଳେ ଗୋଟେ ମୋ ସାଇଟ୍ ରେ ଲୋକ ଏତେ ପାଖକୁ ଯାଇଛନ୍ତି। ମାନେ କଣ ଅଛି ଯୋଉ ଦୁଆର ଯୋଉ ଲାଷ୍ଟ ଶେଷ ପର୍ଯ୍ୟନ୍ତ ଯାଇଛନ୍ତି ଯୋଉଡା କି ଆଉ। ଆଉ ଗୋଟେ ସେକେଣ୍ଡ୍ ରେ ଭଗବାନଙ୍କ ଦର୍ଶନ ହବ ଯୋଉ ସେତିକି ଯାଇ ଯାଇଛନ୍ତି ତାଙ୍କେ କହିଲେ ମୋ। ପାରି ପାରୁନି ମୁଁ ଫେରି ଯାଉଛି କହି ତାଙ୍କ। ତାଙ୍କ ପତ୍ନୀ ଆଉ ତାଙ୍କେ ମିଶିକି ଠିଆ ହିଁ ହେଇ ପାରୁନାହାନ୍ତି ତାଙ୍କେ ଫେରିଗଲେ।
ତ କିଛି ବ୍ୟବସ୍ଥା ବି ହେଇଥିଲେ ଭଲ ବି ହେଇଥାନ୍ତା ଯେମିତିକି ବୃଦ୍ଧ ଲୋକ ପାଇଁ ବୟସ୍କ ବୟସ୍କ ଲୋକ ପାଇଁ ଅଲଗା କିଛି ଲାଇନ୍ କରିକି ଯଦି ତାଙ୍କୁ ଭିତରୁ ନେଇଥାନ୍ତେ। ତ ଏତେ ଗହଳିରେ ଗୋଟେ ଲୋକ ଯଦି ନିଜେ ମୁଁ ନିଜେ ବି ଯୋଉ ଠିଆ ହେଇଛି। ମୁଁ ନିଜେ ଜାଣିପାରୁିନି ମୁଁ ଠିଆ ହେଇଛି ନା ଚାଲୁଛି ସେମିତି ଟାଇପ୍ ର ହେଇଯାଉଛି। ମାନେ ଆପଣ ଯିବେ ନିଜ ଇଚ୍ଛାରେ ମାତ୍ର ଆସିବେ ଲୋକ ଅନୁସାରେ। ମାନେ ଆପଣଙ୍କୁ ଲୋକ ଠେଲି ଠେଲି ଠେଲି ଠେଲି କରି ବାହାରକୁ କାଢିଦେବେ‌
ମାନେ ବ୍ୟବସ୍ଥା ଟା ଆଉ ଟିକେ ଭଲ କଲେ ବହୁତ ଭଲ ହୁଅନ୍ତା।
ହଁ ଏବେ ଦେଖନ୍ତୁ ଆମେ ଯେତେବେଳେ ସୀମାଞ୍ଚଳ ମନ୍ଦିର ଯାଉଛନ୍ତି ତ ଗୋଟେ। ଲାଇନ୍ ବାଇ ଲାଇନ୍ ଜଣଙ୍କୁ ଜଣଙ୍କୁ ଏମତି ମାନେ ଭଗବାନଙ୍କ ମୁହଁ ସହିତ ଆମ ମୁହଁ ମ୍ୟାଚ୍ ବି ହଉଛି। ତ ଆମେ ଭଗବାନ ରୁ ଟିକେ କ୍ରସ କରି ଆମେ ଦେଖିକି ନମସ୍କାର ବି କରୂ। ପାରୁଛନ୍ତି ପୁରୀ ମନ୍ଦିର ସେମିତି ହୁଏନି।
ବହୁତ ଅସୁବିଧା ହୁଏ। ଯେତେବେଳେ ବୟସ୍କ ଲୋକଟେ ଯିବ ନା ସେ ଭଗବାନ୍ ଙ୍କୁ ସେ ଭାବି ପାରିବନି ଯେ କଣ କହିବେ ବୋଲି। ସେ ଦେଖିବ ନା ଫେରିକି ଆସିବ।
ବୃଦ୍ଧ ଲୋକଙ୍କ ପାଇଁ ଛୋଟ ଛୁଆଙ୍କ ପାଇଁ ଟିକେ ସେଗୁଡାକ ଅସୁବିଧାର ସେମାନେ ସମ୍ମୁଖୀନ ହୋଇଥାନ୍ତି ତାଙ୍କେ ମାନେ ସେମାନେ ଯଦି ଆଉ ଟିକେ ଭଲ ବ୍ୟବସ୍ଥା କରନ୍ତେ ବହୁତ ଭଲ ହୁଅନ୍ତା। ସେଇ ଆମେ ଯୋଉ ଯାଇଥିଲୁ ସେଇ ଧାଡିରେ ମୁଁ ମାନେ ଅଛି ମାନେ ମୋ ଗୋଡଟା ପୁରା ଏମିତି ହେଇଗଲା ସେ ମୁଦି ଟାକୁ ମାଡିଦେଲେ ସେଇଟା ପୁରା ଖଣ୍ଡିଆ ହେଇ ବ୍ଲଡ ବାହାରିଲା ସେଠୁ। ମାନେ ସେଇଠୁ ରକ୍ତ ବାହାରିଲା ବେଶୀ ଶି ବାହାରିନି ଅଳ୍ପ କିନ୍ତୁ ସେତେବେଳେ ମତେ ଲାଗିଲା ହଁ ମତେ। ସେତେବେଳେ ଲାଗିଲା ଏତେ ଜୋର ବାଜିଲା କେମିତି କଣ ହେଇଥିବ ତାପରେ ବାହାରକୁ ଆସି ଟିକେ ଦେଖିଲି ମାନେ ସେତେବେଳେ ପ୍ରକୃତରେ ଠାକୁରଙ୍କୁ ଦେଖିକି ମୁଁ ଅଧା ଭୁଲି ଯାଇଛି ହେଲା ମୋ କଷ୍ଟ ଟା ଆଉ ମତେ ଜଣା ପଡୁନାହିଁ। କିନ୍ତୁ ତାପରେ ଏମତି ହେଇକି ବାହାରକୁ ଆସିଥିଲୁ ଦର୍ଶନ କଲୁ। ସେ ସେଇ ଗହଳି ରେ ବି ଯାହା ବିି ହଉ ତାଙ୍କୁ ଭଲସେ ଦର୍ଶନ କଲାରୁ ଖୁସି ବି ଲାଗିଲା ଆଉ ସେଠୁ ଆସ ସିକି ବାହାରକୁ ଏମତି ବାହାରିଛୁ ତାପରେ ଦେଖିଲି ଏମିତି ହେଇଛି ତାପରେ ମାନେ ନିଜ ମନକୁ ମୁଁ ଟିକେ ବଦଳେଇ ଦେଲି ମାନେ ନିଜ ମନରେ ହିଁ ସକାରାତ୍ମକ କ ଜିନିଷ ଟା ଆଣିଲି ସେଇଦିନ ମୋ ସହ ଯାହା ଯାହା ବି ହେଇଥିଲା ମାନେ ଆମେ ବହୁତ ମାନେ ବସ୍ ରୁ ଓହ୍ଲେଇଲା ପରେ ସଙ୍ଗେ ସଙ୍ଗେ ପାଇଲୁନି ମାନେ ଅଟ ମାନେ ପାଇଲୁନି। ତାପରେ ରାସ୍ତା ବି ଏତେ ନଥିଲା ଏମିତି ହେଇକି ବହୁତ ହଇରାଣ ହେଇକି ବି ଆସିଛୁ କିନ୍ତୁ ଯାହା ବି ହଉ ଯାହା ପାଇଁ ଆସିଥିଲୁ ତାକୁ ଦର୍ଶନ ପାଇଲୁ। ଅପେକ୍ଷା କରିବାକୁ ପଡିଲା ତିନି ଚାରି ଘଣ୍ଟା। କିନ୍ତୁ ତାପରେ ବି ଆମେ ଦେଖା କଲୁ ଭଲ ଲାଗିଲା।
କାହିଁ କିଛି କିଛି ଲାଗେନି। ଯୋଉ କିଛି ବୃଦ୍ଧା ଲୋକଙ୍କୁ, ବୟସ୍କ ଲୋକଙ୍କୁ ଦେଖିକି ଯୋଉ ଲାଗେ ସେ କଷ୍ଟ ଟା ବେଶୀ ଲାଗେ।
ଟିକେ ଟିକେ କଷ୍ଟ ହୁଏ।
ହୁଁ ହୁଁ ସେଇଟା ହିଁ ବ୍ୟବସ୍ଥା ଯ ଦଉନାହାନ୍ତି ବହୁତ କଷ୍ଟ କଷ୍ଟ ହୁଏ ଏସବୁ ଦେଖିଲେ।
ତାପରେ ଏମିତି ହେଇକି ଆସିଲୁ ତାପରେ ନିଜ ମନକୁ ହିଁ ବଦଳେଇଲି ହଁ। ଭଗବାନ କିଛି ଭଲ ଚାହୁଁଥିଲେ ଯାହା ବିି ହଉ ତାଙ୍କ ଦର୍ଶନ ହେଲା। ଆଉ ସିଏ ନ ଚାହିଁଥିଲେ ତ ସେଇ ଗହଳିରୁ ବି ମୁଁ ପଳେଇ ଆସିଥାନ୍ତି ଯାହା ଯାହା ହେଇ ଆସିଲା ବି ମାନେ ଅଧ ରାସ୍ତାରେ ମୁଁ ସେଠି ବି ବାହାରିକି ପଳେଇ ଆସିଥାନ୍ତି କିନ୍ତୁ କହିଲି ନା ଯାହା ବିି ହଉ ମାନେ ଭଗ ଭଗବାନଙ୍କର ହିଁ କିଛି ଅଛି ତ ସିଏ ଭଲ ଭଲ କରିକି ଚାଲିଛନ୍ତି। ଆଉ ଆପଣଙ୍କର ସେମିତି କିଛି ମାନେ ଅନୁଭୂତି ଅଛି କି। କୋଉ ଜାଗାକୁ ଯାଇକି
ନାଇଁ ମୁଁ ତ ଏତିକି ଖାଲି କହିଲି ଯେ ମାନେ ଯିଏ ଦର୍ଶନ କରିବାକୁ ଆସିଥିଲେ ସେ ଯୋଉ ଫେରିଗଲେ ମତେ ସେଇଟା ବେଶୀ ଖରାପ ଲାଗିଲା ହେଲା। ମୁଁ ଦର୍ଶନ କରିଲି ମୁଁ ଜଗିଲି ବି ମୁଁ ତ ଯାଇଥିଲି ମୁଁ ଯେମିତି ହେଲେ ଦର୍ଶନ କରିବି ବୋଲି ହିଁ ଭାବିଥିଲି। ତାଙ୍କ ଦୟାରୁ ମୁଁ ତାଙ୍କୁ ଦର୍ଶନ ବି କଲି ହେଲା, ଯୋଉ ଗୋଟେ ଲୋକ ଆସିକି ଫେରିଗଲେ ମତେ ସେଇଟା ବେଶୀ ଖରାପ ଲାଗିଲା ମୋ ସାଇ ଟ୍ରେ ହିଁ ଠିଆଇଥିଲେ ବହୁତ ଟାଇମ ଧରିକି ଠିଆଇଥିଲେ ମୋ ସାଇଡ ରେ
ହୁଁ।
ହଁ, ଆଉ ଭିତରୁକୁ ବି ଗଲି ମାନେ ଯେତେବେଳେ ତମେ ଭିତରକୁ ଯିବ ନା ଦେଖିବ ଏ ଏତେ ସାରା ଲୋକ ତମକୁ ପୁରା ଭିଡି କାମୁଡି ଧରିଲା ପରା ଧରିଥିବେ। ପୁରା ଠେଲି ଦଉଥିବେ କି ପେଲି ଦଉଥିବେ।
ହୁଁ।
ହଁ ଭଗବାନ ପାଖକୁ ଯାଇକି ବି କିଛି ଶାନ୍ତ ନାହିଁ। ତାଙ୍କୁ ଦେଖିଲି, ପୁରା ଖୁସି ଲାଗୁଛି। ଯେତେବେଳେ ଭଗବାନଙ୍କୁ ଦେଖି ଦବା ନା ଖୁସି ଲାଗିବ। ଏଯଉ ଲୋକ ପୁରା ବିଜାର କରିଦଉଛନ୍ତି।
ସେଇ ମାନେ ସେଇ ଦିନିଷଟା, ତାଙ୍କୁ ଦର୍ଶନ କଲେ ହିଁ ଆଉ କିଛି ଜଣା ପଡେନି ଯେ, ଏମିତି ହେଇଥିଲା।